ହଁ ହାଲୋ, ନମସ୍କାର।
ହୁଁ, କଣ କରୁଚ?
ଏଇ ବସିଛି ଆଉ, ତମେ କଣ କରୁଛ?
ମୁଁ ବି ଏଇ ବସିଥିଲି, ଯୋଉ ବାଗିଆ ଗରମ ହଉଚି, ଗରମରେ ଦେହ ହାତ କଣ ହେଇଯାଉଚି ଗୋଟେ?
କୁହନା କୁହନା, ଗରମ ରେ ଖାଲି ଦେହ ହାତ ଫୁଡ୍ ଫୁଡି ହେଲା ଭଳିଆ ଲାଗୁଚି। ଏସିି ଚଲେଇଲା ବେଳୁ କରେଣ୍ଟ୍ ଖାଲି ଟିକେ ଛାଡି ଟିକେ ପଳଉଚି ଯେ, କୁହନି କୁହନି?
ମୁଁ ବି ଏବେ ଅନ୍ କଲି, ମୁଁ କହିଲି ଟିକେ ଚଲେଇକି ବ ଯାନ୍ତେ, ଏତେ ଜୋର୍ ଗରମ ହଉଚି, ପୁରା ଝାଳ ଝାଳ ହେଇସାଇଲିଣି।
ହଁ ପା, ସିଏ ପୁଣି କରେଣ୍ଟ୍ ଯେ, ଆମ ଏଆଡେ ଖାଲି ଯାଉଚି, ଆସୁଚି, ଇନଭଟର୍ ଥିଲେ କଣ ହବ? ଏସିି କଣ ଇନଭଟର୍ ରେ ଚାଲିଚି କି?
ହଁ ସେଇଆ, ଏସି ତ ଇନଭଟର୍ ରେ ଚାଲିବନି ନା?
ହଁ ବରା।
ଆଜି ଏତେ ଜୋରେ ଗରମ ହଉଚି, ପୁରା ଅଣ ନିିଶ୍ଵାସି ହେଇଗଲା ଭଳିଆ ଲାଗୁଚି।
ହଁ ପା ଆଜି ସକାଳୁ ବହୁତ୍ ଜୋରେ ଗରମ ପଡୁଚି, ଏତେ ଜୋରେ ଗରମ୍ ପଇ
ଗୁଳୁ ଗୁଳୁ ତ ଜୋରେ, ତା ଦେହରେ ଖରା ବି ପ୍ରବଳ, ପଦାକୁ ଟୋଟ୍ ମୁଁ କହିଲି ଅନେଇ ହଉନି, ବାହାରି ବି ହଉନି।
କୁହନି ଆଉ ଏ ଗରମ କଥା, ଆଉ ସହି ହବନି, କି କହିବି ହବନି।
ଆଉ କେତେ ଦିନି ଏମିତି ହବ?
ହଁ ବା, କଣ କେତେ ଦିନି, ଚାଲିବ ଆହୁରି ମାସେ ରହିଲାଣି। ଏଇ ମାସେ, ଦେଢ ମାସେ, ଯାଇକି ବର୍ଷା ହେଲେ ଡେଲି, ତାପରେ ଜଣାଯିବ କି, ନା ଖରା ଦିନ ଗଲାଣି ବର୍ଷା ଦିନ ଆସିଲା ବୋଲିକି?
ହଁ ବର୍ଷା ହେଲେ ସେ ଯାହା ହଉ ବରଂ, ବର୍ଷା ହଉ ବରଂ, ଦିନ ସାରା ପଦାକୁ ନ ବାହାରି ହଉ କିନ୍ତୁ ଥଣ୍ଡା ତ ଆଟଲିଷ୍ଟ୍ ଟିକେ ଲାଗିବ।
ହଁ ପା, ଏ ଯୋଉ ଗରମ ହଉଚି, ତାପରେ ଫେରେ ବର୍ଷା ହଉନି, ଫେରେ ଯୋଉ ଟିକେ ବର୍ଷା ଆସିକି ଯୋଉ ଝିପ୍ ଝିପ୍ ହେଇକି ପଳଉଚି, ତା ଆଉ ଯୋଉ ଗରମ ବାହାରୁ
ଇସି ଇ ହଁ ସିଏ ଯେ ଆହୁରି ଯୋଉ ଗୁଳୁ ଗୁଳି ଗୁଳୁ ଗୁଳି ହଉଛି ମାନେ ଦେହ ହାତ ଫୋଡି ଫୋଡି ହେଲା ଭଳିଆ ଲାଗୁଛି। କଣ କହିବ ଗରମକୁ।
ହଁ।
ବର୍ଷା କୋଉ ଟିକେ ଠିକସେ ହୋଉଛି।
ପୁରା ଠିକ ସେ ହୁଅନ୍ତା ପୁରା ଠିକ ସେ ହେଇକି ପୁରା ଆଠ ଆଠ ପାଣି ସବୁ ଠିଆ ହେଇଯାଇଥାନ୍ତା ଭଲ ପୁରା ଏକାଥରେ ଏକାଥରେ ଥଣ୍ଡା ରହିବ ଇଏ ଯୋଉ ହେଇକି ପଳାଉଛି ସବୁ ପାଣି ଶୁଖିଯାଉଛି ଫେର୍ ସେଇ ଯୋଉ ମାଟି ଗରମ ପୁଣି ଇଏ ଉପର ଗରମ କୋଉଟା ସହିବୁ।
ସେଇଆ ପା ଏମିତି ବର୍ଷା ହୁଅନ୍ତା ପୁରା ପାଗ ପୁରା ଥଣ୍ଡା କରିଦିଅନ୍ତା ପୁରା ଦି ଦିନ ପର୍ଯ୍ୟନ୍ତ ପାଗ ପୁରା ନର୍ମାଲ ପବନ ଫବନ ଦିଅନ୍ତା ବର୍ଷା ଟିକେ ଝିପଝିପ୍ ହୁଅନ୍ତା ସେଗୁଡା ବଢିଆ ଲାଗନ୍ତା। ଇଏ ଯେ ହୋଉଛି ଆସୁଛି ଘଡଘଡି ପ୍ରବଳ ଜୋରେ ମାରୁ ଦଉଛି ଲାଇଟିଙ୍ଗ ଜୋରେ ହଉଛି। ତାପରେ ଯୋଉଆ କୁ ସେଇଆ।
ଏ ସେ ଯୋଉ ବାଗିଆ ଲାଇଟିଙ୍ଗ ହଉଛି ଫ୍ୟାନ ବାନ୍ ସବୁ ପୋଡି ପାଡିଦବ କୋଉଠି କଣ ହବ ଫେର୍ ହେଇ ଲାଇନ ପଳେଇଲା ଫେର୍ ବସ
ହଁ କୋଉଠି ଗଛ ଭାଙ୍ଗିଲାଣି ତ କୋଉଠି କଣ ତାର ପୋଡିଲାଣି ସେ ଅ ଦୁନିଆ କୋଉଠି ଟାୱାର ଫାଟିଲାଣି।
ଏ ତ ଏଇଆ ଆଉ।
ତେ ଧନ୍ଦା କୋଉଟାକୁ କହିବୁ ଇଆଡେ କହୁଛି କି ବର୍ଷା ହେଇଗଲେ ଟିକେ ଗରମ କମିଥିବ ଇଆଡେ ବର୍ଷା ହେଲେ ବିଜୁଳି ହବ ଯଦି ଫେର୍ ଇଆଡେ ଅ ଖରାରେ ସବୁ ନଷ୍ଟ କରିଦବ କୋଉଟା ଗୋଟେ ଶହିବୁ। ଏଇଟା ଭାବିଲେ ସେଟା ଖରାପ ସେଟା ଭାବିଲେ ଏଇଟା ଖରାପ।
ଏଇ ବି ଲାଇଟିଙ୍ଗ ଏତେ ଜୋରେ ହୋଉଛି ଲୋ କୁମ୍ଭିମାନେବି ମରି ଯାଉଛନ୍ତି। ଯୋଉମାନେ ପଦାରେ ମାନେ ଗୋଟେ ଗୋଟେ ଜାଗା ଆରେ ଏମିତି ହଉଛି ଲାଇଟିଙ୍ଗ ଏତେ ଯୋର ହୋଉଛି ମାରୁଛି ତାଙ୍କୁ ମରି ଯାଉଛନ୍ତି ପୁରା ଲୋକ।
ହଁ ପା ଏମିତି ହଉଛି ଏତେ ଇଏ ଆ ଥରେ ଏମିତି ହେଇନଥୀ ଥିଲା। ଆର ବର୍ଷ ବୋଧେ ନା ନା ନା ହେଇଗଲାଣି ଏମତି ମୋ ସାଙ୍ଗ ଜଣେ। ଆମ ସହ ପ୍ଲସଟୁ କରୁଥିଲା ସେ। ତାର ସେ ଏମତି ବସିକି ଫୋନରେ କଥା ହୋଉଥିଲା ଏମତି ଲାଇଟିଂ ହେଲା ତା ଫୋନ ପୁରା ଫାଟି ସାଙ୍ଗେ ସାଙ୍ଗ ତାର ସବୁ ସେ ସେଇଠି ସାଙ୍ଗେ ସାଙ୍ଗେ ତାର ଡେଥ ହେଇଗଲା।
ଏବେ ବି ରିସେଣ୍ଟ ଏ ଯୋଉ କୋଉଠି ଗୋଟେ ଭଦ୍ରକ ନା କଣ। ମୁଁ ଦେଖିଥିଲି ନ୍ୟୁଜ୍ ଆସିଥିଲା ଗୋଟେ ଛୋଟ ଛୋଟ ଛୁଆଟି ତା ମା ମାନେ ତାଙ୍କର ଗାଈ ଅଛି ନା ସେ ଯୋଉ ଗୁହାଳରେ ସେ ତା ମା ଗୋଟେ କଣ କରୁଥିଲେ ଇଏ ତାକୁ ବର୍ଷା ହୋଉଛି ବୋଲି ତା ମା କୁ ନବା ଆଣିବାକୁ ଯାଇଥିଲା। ଆଣିବାକୁ ଯାଉ ଯାଉ ମାନେ ଘ ଘଡଘଡି ଏତେ ଜୋରରେ ମାରିଲା ଯେ ତାକୁ ଲାଇଟିଙ୍ଗ କେତେ ଜୋର ହେଲା ସେ ସେଇଠି ତାର ମାନେ ଛୋଟ ଛୁଆଟେ କେତେ ଏଗାର ବାର ବର୍ଷର ଛୁଆଟେ ହବ। ତା ଛାତି ପାଖରୁ ମାନେ ଫଟୋ ବି ଦେଖିଥିଲି ପୁରା ଛାତି ପାଖରୁ ପୁରା କେମିତି ପୋଡି ପୋଡି ହେଇଗଲା ଟାଇପର ହେଇଛି।
ହେଲା ମାନେ କଣ ଏତେ ଛୋଟ ଛୁଆଟା ସେ ତା ମା କଣ ହଉଥିବ।
ସେଇଆ ବା ତା ମା ଯିଏ ମାନେ ଭିଡିଓ ଦେଖୁଥିଲେ କାନ୍ଦ ଲାଗିଲା ଭାରି ଜୋରରେ। ହଁ ଛୋଟ ଛୁଆଟେ ତା ମାଆଙ୍କୁ ପୁଣି ଆଣିବାକୁ ଯାଉଥିଲା ବର୍ଷାରୁ। କିନ୍ତୁ ହଉଥିବ ତା ମା କହିଲ।
ମା କୁ ଆଣିବାକୁ ଯାଉଥିଲା ମାନେ ତା ମା ଟା କଣ ହଉଥିବ।
ସେ ମୁଁ ଦେଖିଲି ରିସେଣ୍ଟ ଏବେ ଯୋଉ ବର୍ଷା ଘଡାଘଡି ହେଇଥିଲା। ହଁ ସେଇରେ। ହଁ ଯୋଉ ଗୋଟେ ବ ମାନେ ଘଡଘଡି ଏତେ ଜୋର ମାନେ ଏତେ ଜୋର ତ ସାଉଣ୍ଡ ହଉଥିଲା ମ
ହଁ ହଁ ମାନେ। ଦେଖ ମୁଁ ତ ସେଇଦିନ ବାହାରକୁ ଯାଇଥିଲି ସେଇଦିନ ଆସିଲି ରାସ୍ତାରେ ଅଛି ମାନେ। ଏମିତି ସେ ହଉଛି ମାନେ ପୁରା ଜଣା ପଡୁଛି। ନା ତଳୁ ଉପରୁ ପର୍ଯ୍ୟନ୍ତ ଯେମତି ଫାଟି ଯାଉଛି ମଝିରୁ ଯେମିତି ଲାଗୁଛି। ହଁ ଆକାଶ ଦି ଫାଳ ହେଇଯାଇଲାଣି।
ହଁ ବା ମାନେ ସାଉଣ୍ଡ। ତ ଜୋରେ ଆସୁଛି ତା ଦେହରେ ଲାଇଟିଙ୍ଗ ଯେ ମାନେ ଆକାଶ ଫଟେଇକି ଯେମତି। ବାହାରକୁ ପଳେଇ ଆସିବ ନିଆଁ ଜଳୁଛି ସେମିତି ପୁରା।
ହ ବହୁତ ଖର୍ତନାକ ମୁଁ ଦେଖିକି ଡରିଗଲି ମୁଁ କ ହେଇଲୋ ମୁଁ ଘରକୁ କେମିତି ଯାଇକି। ପହଞ୍ଚିବି ଇ ଲାଇଟିଙ୍ଗ ରେ କଣ କେମତି। କି ଘରେ ପୁରା ଛାନିଆ ଫୋନ ଉପରେ କୁ ଫୋନ ଉପରେ। ମତେ ଉଠେଇଲା ବେଳକୁ ଡର ଲାଗୁଛି କଣ କହନ୍ତି ଯଦି ଯଦି କଥା ହଉଥିବି ଫୁଣି ଯଦି ଫାଟିଯିବ। ଗଲି ସଇଲା ସେଇ ଯୋ ସାଙ୍ଗରେ ଯେବେଠୁ ହେଲାଣି ସେ ଫୋନ ରୁ କଥା ହଉଥିଲା ତାର ଏମିତି ହେଲାଣି। ମାନେ ସେବେଠୁ ଶୁଣିକି ମାନେ ଲାଇଟିଙ୍ଗ ଫୋନ କଥା ହବାକୁ ବି ଇଚ୍ଛା ହୁଏନି ଯଦି। କେମିତି ହେଇକି ଫାଟିଗଲା ଯଦି।
ହଁ ଲାଇଟିଂ ବେଳେ ମାନେ ଫୋନ୍ ଫୋନ୍ ସୁଇଚ ଅଫ୍ କରିବା କଥା ଆଉ। ମାନେ ସବୁ ମାନେ ଲାଇଟ୍। ପୁରା ଅଫ ମାନେ ଫାନ୍ ସୁଇଚ ଅଫ ମାନେ ସବୁ ମେନ୍ ସୁଇଚରୁ କାଟିଦବା କଥା ଏମିତି ହଉଛି ନା ଲାଇଟିଙ୍ଗ ଏତେ ଜୋରେ କେ କେତେବେଳେ କଣ ହବ ଠିକ୍ ଠିକଣା ନାଁଇ।
ହଁ ପା ସେଇଆ। ମୁଁ ବି ସେଇଥିପାଇଁ ପୂରା ଫୋନ୍ ସୁଇଚ୍ଚଅଫ୍ କରିଦେଇଚି ଯିଏ କଲ୍ କରିଥାଉ ଉଠେଇକି କହିଦେବି ଫୋନ ସୁଇଚ ଅ ମୁଁ କିନ୍ତୁ ଫୋନ୍ ଅନ ରଖିନି କଣ ପାଇବ।
ସେଇଆବା କଣ ପାଇବୁ ଏତେ ଜୋରି ଇଏ ହଉଛି ଆଗେ ଜୀବନ ଟାକୁ ବଞ୍ଚେଇକି ରଖିଲେ।
ହଁ।
ବର୍ଷା ହେଲା କିଛି ନାହିଁ ଜୋରେ ବର୍ଷା ହଉ କିଛି ନାହିଁ ଥଣ୍ଡା ଲାଗିବ। ପବନ ବି ହଉ କିଛି ନାଇଁ ଇଏ ଯୋଉ ଘଡଘଡି ଲାଇଟିଙ୍ଗ ଏମିତି ହଉଛି କେ କେତେ କ୍ଷତି ହଉଛି କହିଲ।
ସେଇଆା ମାନେ ସବୁ ହଉ ଆମକୁ ଚଳିବ ସେ ମାନେ ପୁରା ପବନ ତୁଫାନ ଉୁଫାନ ସବୁ ହେଇଯାଉ ସେଇଟା ଚଳିବ କିନ୍ତୁ ଏ ବିଜୁଳି ଘଡଘଡି ନ ହଉ। ଇଏ ହେଲେ ଭାରି ଇଏ। ଖରାପ କୋଉଠି କୋଉଠି ଗଛ କୁ ମାରିଦେଲାଣି ଗଛ ଗଡି ପାଇଲାଣି ମାନେ ବହୁତ କଷ୍ଟ ଏଥିରେ। କେତେ କ୍ଷତି ବି ହୁଏ କେତେ କେତେ ଲୋକ ମରିଯାଆନ୍ତି। ମାନେ କେତେ କଷ୍ଟ ମାନେ ବହୁତ କଷ୍ଟ।
ହଁ ବା। ଏମତି ସବୁ ସେଇଟାଇମ୍ ରେ କଣ ଲୋକମାନେ ସବୁ ଘରେ ଥାନ୍ତି ଘରେ ବି ତ ନଥାନ୍ତି କେତେବେଳେ ହ ବ ଠିକ ଠିକଣା ଅଛି କି ସେମାନେ ପଦାରେ। ଥାନ୍ତି ନା ସମସ୍ତେ କିଏ କୋଉଠି ଥିବ କଣ କରୁଥିବ ହଁ ଠିକ ନାଇଁ। ଇଏ ଭାରି ଡର ଲାଗେ।
ମୋରୋ ଯୋଉ କେବେବି ମାନେ ଏତେ ଲାଇଟିଂରୁୁ କେବେବି ବାହାରେନି ମାନେ ସେଦିନ ମୁଁ ବାହାରେ ଥିଲି ମାନେ ମତେ ଏମିତି ଲାଗିଲା କି ଗଲା ମୁଁ ଆଉ ଆଜି ଘରକୁ ଯାଇ ପାରିବିନି ମୋର ଏଇଠି କଣ ଗୋଟେ ହେଇଯିବ। ଏତେ ଜୋରେ ଲାଇଟିଂ ହୋଉଥିଲା ମାନେ ଘରୁ ଘରୁ ଆହୁରି ମୁଁ କେତେ ଦୂର ଜାର୍କାରେ ଥିଲି ସେତେବେଳେ ମାନେ ଏତେ ଜୋର ହେଲା ମାନେ ଜାର୍କାରୁ ଘରକୁ କେମିତି ଆସିବି ବୋଲି ମୁଁ ଆଶା ଛାଡି ଦେଇଥିଲି ମୁଁ ଘରକୁ କେମିତିଯି ଯିବି ବୋଲିିକି।
ବସରେ ନା ଗାଡି ମାନେ କାର୍?
ଅଟୋରେ ଅଟୋରେ।
ସିଏ ଆହୁରି ଫାଙ୍କା ଯିଏ ମାନେ ବସ ରେ କଣ ମାନେ ଭିତରେ କାଚ ଫାଚ ସ୍କ୍ରିନ୍ ଫିଁନ୍ ଟାନିଦେଲ ଠିକ ଠାକ୍ ଅଛି। ଆଉ ଅଟୋରେ ପୁରା ଫାଙ୍କା ନା ସେ ଆହୁରି ଡର ଲାଗିବ ଜୋରେ।
ଫେର୍ ଯୋଉ ଆହୁରି ଫେର୍ ଘରେ କଲ ଉପରେ କଲ କଲ ଉପରେ କଲ୍ କରୁଚନ୍ତି। ଆ କୋଉଠି ହେଲୁଣୁ କେତେବେଳେ ଆସିକି ପହଞ୍ଚିବୁ ମୁଁ ଆଉ ଡରିକି ମତେ କଲ୍ ଉଠେଇକି ତାଙ୍କୁ କହିବାକୁ ମତେ ସାହସ ହୋ ଉନି କିନ୍ତୁ ଡରି ଡରି ତାଙ୍କ କଲ୍ ଉଠେଇକି କୋହୁଚି କି ମୁଁ ଅଛି ଏତେ ଜୋରେ ବିଜୁଳି ମାରୁଚି ମୁଁ ଯିବାକୁ ଲେଟ ଲାଗିବ ମୁଁ ଯାଉଚି ବୋଲିକି ମାନେ ଏତେ ଡର ମତେ।
ହଁ ପରା ସେଇସ୍ ଟାଇମରେ କୋଉଠି ଗୋଟେ ଦେଖ ଦେଖିକି ରହିଯିବାଟା ଭଲ ମାନେ କିଛି ଗୋଟେ ସୁରକ୍ଷୀଆ ଜାଗା ଦେଖୀ।
ମାନେ ଏକା ଥିଲି ତ ମାନେ ସେତେବେଳେ ମୁଁ ଏକା ଥିଲି କଣ କେମିତି କରିଥାନ୍ତି। ସେଇଥିପାଇଁ କୋଉଠି ବି ରହିବି ଏକା ଗୋଟେ ଝିଅ ପିଲା କୋଉଠି ରହିବି ରାତି ହେଲାଣି। କଣ ଦିନ ବେଳ ଅଛି ଯୋଉ ଇଏ ହେଇଯିବ ସେଇଥିପାଇଁ ଡରିବୁ ଯାହା ହୋଉ ମୁଁ ଭାଇ ଯାଏ ଘରକୁ ସେ ଅଟୋ ବାଲା ବି ଏତେ ଲାଇଟିଙ୍ଗ ଦେଖିକି କୋହୁଚନ୍ତି କି ନା ଆମେ ଯିବୁନୁ କଣ ଗୋଟିଏ ହେଇଯିବ ନା ମୁଁ ଏକା ଭାଇ ଏକା ମତେ ଭାଇ ନେଇକି ଛାଡିଦିଅ। ତ ଯେତେ ପଇସା ନବ ଚଳିବ ମତେ ନେଇକି ଘରେ ବରମ୍ ପହଞ୍ଚେଇ ଦିଅ।
ହୁଁ ଇଏ ଗୋଟେ ଡର ଥାଏ କେମତି ସେଟିଘରେ ଯାଇଁ ଖାଲି ପହଞ୍ଚି ଯିବି ସେ ଗୋଟେ ଟେନସନ ଯିବ। ଘରେ ବି ସମସ୍ତେ ବ୍ୟସ୍ତ ହୋଉଥିବେ।
ଭାଇ ଯୋଉ ବସ୍ତ ହୁଁ ଜେଜେମା ଯୋଉ ବ୍ୟସ୍ତ ହେଲେ ଗଲେ। ମୋ ମୋ ଛୁଆ କୁ କେହି ଆଣିକି ମୋ ପାଖକୁ ଦେଇଦିଅ ସେ ଯୋଉ କାନ୍ଦ କାନ୍ଦ ହେଇସାରିି ଥିଲେ ମୁଁ ଆସିଲି। ମାନେ ପୁରା କୁଣ୍ଡେଇକି ଚ ଚୁମି ବୁମି କରୁଚନ୍ତି ମାନେ ମୁଁ ଡରି ଯାଇଥିଲି ତୁ ଆସିକି ପହଞ୍ଚିବି ବୋଲିକି ମାନେ ଏତେ ମାନେ ସେଦିନ କଣ ହୋଉଥିଲା ଗୋଟେ କଣ କେ ଜାଣି ହେଇଯାଇଥିଲା ଏତେ ଜୋର ମାରୁଥିଲା ସବୁ।
ଘରେ ଜେଜେମା ଥିଲେ ନା ସିଏ ଆଉ ମାଙ୍କ ଠାରୁ ସିଏ ଆହୁରି ବ୍ୟସ୍ତ ହ ମାନେ ହୁଁ ଯାହାବି ହେଲେ ନାତୀ ନାତୁଣୀ ମାନଙ୍କୁ ସିଏ ଅଧିକ ଭଲ ପାଆନ୍ତି ନା। ତାଙ୍କ ଛୁଆର କିଛି ଗୋଡେ ହେଇଯିବସେ ସେ ନା ସେ ପଦାକୁ ଟୋଟାଲି ତ ଛାଡନ୍ତିନି ଆଗେ ଜୁଆଡେ ଯିବୁ କଲ୍ ଉପରେ କଲ୍ ମାନେ ମାଙ୍କୁ କହିବେ କଲ୍ କର ସେ କୋଉଠି ହେଲେଣି କେମିତି ଘରକୁ ଆସ
ସେଇଆ ସେ ପୁରା ଯାଇଥିଲି ଯେ ମୁଁ ଜେ କଲ୍ ଉପରେ କଲ୍ କଲ୍ ଉପରେ କଲକରୁଚନ୍ତି ଏତେ ଲେଟ ହେଲାଣି ତୁ କେତେବେଳେ ଆସିକି ପହଞ୍ଚିବୁ କେତେବେଳେ ଆସିବୁ ମୁଁ କହିଲି ରହମ। କାମ ଅଛି ମୁ ସାରିକି ଯିବି ନା ଆଉ ମୁଁ -ମୁଁ ନେଇକି ପଳେଇବି।
ହଁ।
ତୋର ଏତେଯୋ ଲେଟ୍ ହେଇଗଲା। ଏଁ ପୁରା ଡରିକି ଛାନିଆ କେତେବେଳେ ଆସିବ କେତେବେଳେ ଆସିବ ବୋଲିକି ପୁରା ହଁ ମୁଁ ହଁ ଫ ବନ୍ଦ୍ କରୁନାହାନ୍ତି କଲ ଉପରେ କଲ ଉପରେ କଲ୍ ମୋ ମୁଣ୍ଡ ଖରାପ ହେଇଗଲା। ମୁଁ ରାଗିକି ତମେ କଲ ରଖ ମୁଁ ଯାଇକି ଘରେ ପହଞ୍ଚେ ତାପରେ ଯାହା କଥା ହବା।
ଉ ହୁଁ। କଲ୍ କଲେ ବି କଣ ହବ ଇଏ ଗୋଟେ ଲାଇଟିଙ୍ଗ୍ ଯୋରେ ହଉଚି କଲ ଉଠେଇବାକୁ ବି ଡର ଲାଗିବ।
ସେଇୟା ସେଇଥିପାଇଁ ତ ମତେ ଆହୁରି ଡର। ସେ ଅଟୋ ବାଲା ମତେ କହୁଚି ତମେ କଲ ରଖିଦିଅ ତମେ କଲ ବଲ ଉଠାଅନି।
ହୁଁ ହୁଁ।
ମାନେ ଏମତି ଅଛି ନା କି ଲାଇଟିଂ ହେଲେ ମୋବାଇଲ ରୁ ଡାଇରେକ୍ଟ କନେକ୍ସନ ହେଇଯାଏ ନା ଇଣ୍ଟରନେଟ୍। ଟା ଇଏରେ ନା ଡା ମାନେ ସେଟା ବହୁତ ଇଏ କରେ। ସେଇଥିପାଇଁ ସେ କହୁଚି ତମେ ଫୋନ୍ ଟା ରଖିଦିଅ।
ସେତେବେଳେ ବହୁତ ଖରା ଫୋନ୍ ଫୋନ୍ ମାନେ ଦୂରେଇକି ରଖିକି ସୁଇଚ କରିକି ଆଉ ଗୋଟେ ଜାଗାରେ ଥୋଇଦବା କଥା।
ମୁଁ ଫାଷ୍ଟ୍ ବ୍ୟାଗରେ ପୁରେଇ ଦେଇଥିଲି ତାପରେ ଫେର୍ କଲ୍ ଆସିଲା କ ଆସଲା ମୁଁ କଲି କଁ କରିବି। ତାପରେ ଫେରେ ଉଠେଇକି କଲି ତମେ ରଖ ମୁଁ ଯାଇକି ଘରେ ପହଞ୍ଚେ ତାପରେ ଯୋଉ କଥା। ଆ ମତେ କଲ ଫଲ ଆଉ କରନି।
ଏବେ ବି ରିସେଣ୍ଟ ହଉଚି ଜାପାନରେ ନା କଣ ଏତେ ଯୋରେ ଭୂମିକମ୍ପ ହେଇଚି ଯେ ମାନେ କେତେ ସେଭେନ୍ ପଏଣ୍ଟ୍ କେତେ ଗୋଟେ। ସେ ଜାଗା ଟା ପୁରା ଛାରଖାର କରିଦେଇଚି ଏତେ ଯୋରେ ହେଇଚି। ତାପରେ ବି ସେଠି ଆଲର୍ଟ ପୁରା ଦେଇ ଦେଇଚି ସୁନାମୀ ପାଇଁ ମାନେ ଦିଥର ସୁନାମି ଆସିବ ଆଲର୍ଟ ପୁରା ଦେଇ ଦେଇଚି। ଏଇ ରିସେଣ୍ଟ ହଁ ଏଇ ଦି ଦିନ୍ ରିସେଣ୍ଟ ହବ ଏଇ ରିସେଣ୍ଟ ଦି ଦିନ ହବ ତ ଆଉ। ନ୍ୟୁ
ମାନେ କଁ ହେଲାଣି ଏ ଦୁନିଆରେ ସବୁ କେତେ କୋଉଠି କଣ ହଉଚି ଆମେ ତ ଏଇଠି ବସିକି ଯା କଣ କେତେ ଯାଉଚି ସେପଟେ କେତେ କଣ ହଉଚି ଯୋଉ ଥର ଇଏ ନାଇଁ।
ହଁ ବା ସେଇଠି ମାନେ ସେ ଜାଗାଟା ପୁରା ନଷ୍ଟ କରିଦେଇଚି ଏତେ ଜୋରରେ ଭୂମିକମ୍ପ ହେଇଚି। ମାନେ ସେ ଜାଗାରେ ଆଉ କିଛି ବି ନାଇଁ।
ଇଏ ଭୂମିକମ୍ପ ବି ଭାରି ଖରାପ୍। ଫାଷ୍ଟ୍ ଆମେ ଯେତେବେଳେ ଛୋଟ ଥିଲୁ ବେଶୀ ଏ ମାନେ ଶୁଣିବାକୁ ପାଉଥିଲି ଏଇ ଭୂମିକମ୍ପ ହେଲା ଭୂମିକମ୍ପ ହେଲାଣି ବାହାରକୁ ଯାଅ ଏମିତି ସେମତି। ଏବେ ତ ମୁଁ ଆଉ ଦେଖିବାକୁ ପାଇନି, ହଉଥିବ କିନ୍ତୁ ଏବେ ଏତେ ଜଣା ପଡେନି।
ହଁ ନାଇଁ ଏବେ ବି ଏତେ ହେଇନି ଭୂମିକମ୍ପ କିନ୍ତୁ ଛୋଟ ଥିଲା ବେଳେ ହେଇଥିଲା ଥରେ। ମୋର ମନେ ଅଛି ମାନେ ଯୋଉ ଫାଷ୍ଟ ଥରକୁ ଯୋଉଟା ମୋ ଜାଣିବାରେ ଯେ ମୁଁ ମାନେ ଅନୁଭବ କରିଥିଲି ଭୂମିକମ୍ପ ବୋଲି ମୁଁ ସେଦିନ ଗୋଟେ ଜାଣିଥିଲି। ଥିଲ ଭୂମିକମ ବୋଲି ଗୋଟେ କଣ। ମାନେ ସେଦିନ
ଜାଣିଥିଲି।
ହଁ ମାନେ ଫାଷ୍ଟ୍ ଥରକ ଯୋଉ ହେଇଥିଲା ସେଟା ବି ଅଧିକ ଯୋରରେ ହେଇଥିଲା।
ବହୁତ୍ ଜୋର୍ କେତେ କେତେ ମିନିଟ ର ଗୋଟେ କେତେ ମିନିଟ୍ ନା କେତେ ସେକେଣ୍ଡ ର ଗୋଟେ ହେଇଥିଲା। ମାନେ ସବୁ ଏତେ ଯୋରେ ହଲିଲା ଭାଇ ସମସ୍ତେ କହିଲେ ପଡିଆକୁ ବାହାରିକି ପଳାଅ ମାନେ କେହି ବି ଘରେ ରୁହନି ଆମେ ସମସ୍ତେ ଘରେ ଥିଲୁ ରାତି କେତେଟାରେ ଗୋଟେ ହେଇଥିଲା ଆମେ ସମସ୍ତେ ଘରେ ଥିଲୁ। ଥିଲୁ। ମୁଁ ଡୋର୍ ପାଖେରେ ବସିଚି। ହାଁ ଡୋର୍ ପାଖରେ ନା ସକାଳେ ଆମର କଣ ଭୋଜି ଭୋଜିଥିଲା